ହ୍ୟାଲୋ?
ହଁ।
କଣ କରୁଛ?
ଏଇ ବସିଥିଲି।
ଆଉ ଆଜି
ପିତୃ ଦିବସ ପାଳନ କଲ?
ନାାଇଇଁ ପାଳନ କଲିନି କିଛି।
ଆଉ କଣ ଦେଲେ ତମ ପିତାଙ୍କୁ
କିଛି ଦେଇନି ମୋ ଭାଇ ଆଣିଛି ଗଞ୍ଜି କିଣିକି ସେଇଟା ଦେବି।
ଓ ହୋ ଆଉ ଆଜି କଣ ରୋଷେଇ ତମର?
ଆଜି ମଟନ ଏଇନା ଗରମ କରୁଛି ସକାଳେ ହେଇଥିଲା। ହଉ। ମୁଁ ତ ଖାଇ ଦେଇେଇଛି ଅଣ୍ଡା ସିଝା ଭାତ ସୋୟାବିନ୍ ବଡି ତରକାରୀ
ହୁଁ ହୁଁ।
ହଁ ଆଉ ତମେ କଣ କରୁଛ?
ମୁଁ ତ ମୋ ସପ୍ରୁ ଏଇନ ଆସିଲି।
ଦୋକାନରୁ।
ହୁଁ।
ଓହୋ ଆଉ ଆଜି ଦୋକାନରେ କେତେ କାମ ଥିଲା କଣ?
ବହୁତ କାମ ଥିଲା।
ବହୁତ କାମ ଥିଲା।
ହୁଁ।
ଆଚ୍ଛା ଆଚ୍ଛା।
ଉପରୁ କଡା କଡି କଲା ବେଳକୁ ବହୁତ ଲେଟ୍ ହେଇଗଲା। ଥୁଆ ଥୁଇ ଗଲାବେେଳକୁ ପୁଣି ଟାଇମ୍ ହେଇଗଲାଣି ଦଶଟା ବର ହେଇଲାଣି ପହଞ୍ଚି
ତମେ ବୋଧେ ଥକି ଯାଇଛ ଆଉ
ହୁଁ। ଆ କଣ କରିବି ଦୋକାନରେ କନଷ୍ଟାଣ୍ଟ ଛିଡା ହବାକୁ ପଡୁଛି ନା?
ହଁ ବୁଝିଲି।
ହୁଁ ଗ୍ରାହକଙ୍କୁ ଦେଖିବାକୁ ପଡିବ ଛିଡା ହେଇକିରି କପଡ଼ା ତାକୁ ପୁଣି ଫୋଲ୍ଡ କରିବାକୁ ପଡ଼ିବ ଭାଙ୍ଗିବାକୁ
ହଁ।
ହୁଁ ଆମ ସପରେ ମାନେ ଚୁଡ଼ି ଫୁଡି ଡ୍ରେସ୍ ସବୁ ରହୁଛି।
ବଢିଆ ଆଉ
ସେଥିପାଇଁ ଲେଟ ହେଲା ତାପରେ ବର୍ଷା ବି ଟିକେ ଟିକେ ପକେଇଲା।
ହଉ ହଉ।
ରହିଗଲି ଟିକେ ମୁଁ କଲି ବର୍ଷା ଛାଡୁ ଦେଖିଲା ବେଳକୁ ଅଳ୍ପ ଅଳ୍ପ ବର୍ଷା ହଉଥିଲା ଆଉ
ଆଉ ଘରେ ଆସିଲେଣି ସବୁ।
ହଁ, ଆଜି ମୋ ଶଶୁର ଅଛନ୍ତି।
ଆଉ ତମେ ରହିଯାଉଛ କାହିଁକି କହୁନ?
ଶୋଇଯାଇ ଶୋଇ ପଡିଛନ୍ତି ଶଶୁର ତାଙ୍କୁ ଡାକିବି ଖାଇବାକୁ ଦେବି। ସିଏ ତ ରୁଟି ଭାତ ଖାଆନ୍ତିନି। ମୁଁ ତାଙ୍କ ପାଇଁ ବ୍ରେଡ ଗରମ କରିକି ଦେବି।
ରୁଟି ଭାତ କାହିଁକି ଖାଉନାହାନ୍ତି? ରୁଟି ଭାତ ଖାଇକି ଖାଉନାହାନ୍ତି।
ରାତିରେ ଭାତ ଖାଆନ୍ତିନି ଆଉ ରୁଟି ତାଙ୍କର ଦାନ୍ତ ନାହିଁ।
ଆଉ ହୋ କେତେ ବୟସ ହେଲାଣିକି ଆପଣ ଶଶୁରଙ୍କୁ?
ସେଭେଣ୍ଟି ଏଇଟ୍।
ଆପଣ ଟିକେ ଓଡିଆରେ କହୁନାହାନ୍ତି? ଅଠସ୍ତରି ଓକେ।
ଅଠସ୍ତରି।
ହଁ ଆଚ୍ଛା ଆଚ୍ଛା।
ଏମିତି କଥା ଆଉ ଶାଶୁ ଆସିନାହାନ୍ତି ଶଶୁର ଆସିଛନ୍ତି ଏକା।
ଆଉ ଆପଣ ଟିକେ ମଟନଟା କେମିତି କରା ହୁଏ ଟିକେ ମେତେ କହିଲେ?
ଆପଣ ମଟନ କହିଲେ କଣ କରୁଥିଲେ ନା କରିବେ?
କରିବି?
ମସଲା ମସଲା ରେଡ଼ି କରି କସେଇଲିଣି।
ହଁ।
ଆଗ ପିଆଜ ଟାକୁ ଲାଲ ହବା ପର୍ଯ୍ୟନ୍ତ ଆସ୍ତେ ଆସ୍ତେ ଆସ୍ତେ ତାକୁ ଭାଜିବେ। ତାପରେ ଅଦା ରସୁଣ ଯୋଉ ପେଷ୍ଟ କରିଥିବେ। ତାକୁ ଦେବେ ମଟନଟାକୁ ଧୋଇକି ରଖି ଦେଇଥିବେ ତ ଉଁ। ଉଁ ତାକୁ ଉଁ ଉଁ ଅଦା ରସୁଣ ପେଷ୍ଟ ଦେଇକି ଭାଜିବେ। ମାନେ ତାପରେ ରେ ଟମାଟୋ ଟିକେ ପକେଇବା କଥା ଯଦି ପକାଇବେ ତାକୁ ବି କଷିବେ। ତାପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଉଁ ମିଟ୍ ମାନେ ମିଟ୍ ମସଲା। ହଁ, ଆଉ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ। ଆପଣଙ୍କ ଯାହାବି ମସଲା ପକାନ୍ତି। ତାକୁ ଗୋଟେ ପାଣିରେ ଦଶ ମିନିଟ୍ ପୂର୍ବରୁ ବତୁରାଇ ଦେବେ। ସେଇ ଯୋଉ ମସଲା କଷୁଥିବେ ତାପରେ ତାକୁ ଆସ୍ତେ ଆସ୍ତେ ତାକୁ ଦେବେ।
ହୁଁ
ସେଇଟା ଦେଲେ ମାନେ ତରକାରୀଟା ଲାଲ ରହିବ ପ୍ଲସ ଭଲ ଆସିବ ଟେଷ୍ଟ।
ଆଜ୍ଞା।
ତା ପରେ ତାକୁ କସି କସିି ମାନେ ପୁରା ପାଣି ମରିଲା ପର୍ଯ୍ୟନ୍ତ କରିବେ ବହୁତ ସମୟ ଟିକେ ଲାଗିବ। ତାପରେ ମଝିରେ ଆଳୁ ଦେବେ। ମଟନ ଟା ଟିକେ ଅଧିକ ସିଝେ ନା। ତାପରେ ଆଳୁ ଦେବେ ଆଳୁ ଦେଇକିରି ତାକୁ ଟିକେ କଷିବେ ତାପରେ କଷି ହେଇ ସାରିଲା ପରେ ତାକୁ ପାଣି ଦେଇକି ଅଧଘଣ୍ଟା ପାଇଁ ଛାଡ଼ିଦେବେ। ଅଧଘଣ୍ଟା ପାଇଁ ଛାଡିଦେଲେ ସିଏ ସିଝିଯିବ ଭିତରୁ ସଫ୍ଟ ହେଇଯିବ।
ଆଜ୍ଞା।
ମ ଟିକିଏ ମଝିରେ ଚେକ୍ କରିନେଉଥିବେ କାଳେ ହେଲା କି ନହେଲା।
ଆଜ୍ଞା।
ହୁଁ।
ହଁ ବା।
ତାପରେ ହେଇଗଲା ପରେ ତାକୁ କସ୍ତୁରୀ ମେଥି ଉ-ଉ-ଉ ଗରମ ମସଲା ଆଉ ଯୋଉଁ ଧନିଆ ପତ୍ର ଯାହାବି ପକେଇ ପାରିବେ ଆପଣ।
ଆଜ୍ଞା।
ଲଙ୍କା ବି ଚିରିକି ପକେଇଲେ ଗୋଟେ ଗୋଟେ ଭଲ ଲାଗେ।
ଆଜ୍ଞା।
ହୁଁ।
ଆଜ୍ଞା ହଉ ଠିକ୍ ଅଛି ଆଉ ମୁଁ ଏମିତି
ହୁଁ ସେମିତି କରିକି କରିବେ ମାଂସ ଏଇ ହିସାବ ରେ କରିବେ କିନ୍ତୁ ତରକାରୀର ମ-ମ ମଟନ୍ ଟା ସିଝିବା ଦରକାର କେଉଁ ମଟନ୍ କଣ। ଯଦି ଛୋଟ ମଟନ୍ ନେଇଥିବ ମାନେ-ଏ-ଏ ଆମର ଛେଳି ଯଦି ଛୋଟ ଥିବ ତେବେ ଶୀଘ୍ର ସିଝିବ ଯଦି ଟିକିଏ ବଡ଼ ଛେଳି ଥିବ ତାବେ ଡେରି ହୁଏ ସିଜିବା ପାଇଁ ସେଥିରେ ଟିକେ ସମୟ ଲାଗେ।
ଆଜ୍ଞା।
ଏମିତି କରିବ। ଆଉ ରାଇସ୍ ନା ରୁଟି?
ଆମର-ଅ-ଅ-ଅ ରାତିରେ ଆମର-ଅ-ଅ ମାନେ ଭାତ ହୁଏ ଯେ କିନ୍ତୁ ଅ-ଅ-ଅ ବେଳେ ବେଳେ ରୁଟି ହୁଏ। ରୁଟି ଟା ଟିକେ କରିବାକୁ କଷ୍ଟ ନୁହଁ କି। ମାନେ ଏମତି ତାକୁ ଅଟା ଚୋକଡ ତାକୁ ବେଲ। କେତେ ଟିକେ ପାଲା କିନ୍ତୁ ଭାତ ଟା କଣ ସକାଳେ ଗୋଟେ ଥର କରିଦେଲେ ସେଇଟାକୁ ରା ତିରେ ଖାଇ ହେଇଯିବ ସେଥିପାଇଁ ଆମେ ରୁ-ଉ-ଉ ଭାତ ଖାଇଦଉ। ତ ଆଜିି ବ୍ରୁ ଉ ଭାତ ଖାଇବୁ।
ହୁଁ-ଉ ଭଲ ତମେ ଖାଇସାରିଲଣି?
ହଁ ମୁଁ ଖାଏନି ମଟନ୍ ତ ସେଇ ଯୋଗୁ ମୁଁ-ଉ-ଉ-ଉ ସାଧା-ଆ-ଆ ହୁଁ ହେଇଥିଲା ଘରେ ସେ ସାଧା କୁ କୁ ଖାଇଦେଲି। ଆଉ ମଟନ୍ ଭାଇ, ବାବା ଏମାନେ ଖାଇବେ ମଟନ ମୁଁ ତ ଖାଇନି ଆଉ।
ହଁ-ଅ-ଅ।
ମତେ ପସନ୍ଦ ନୁହଁ ତ ମଟନ୍ ସେଇ ଯୋଗୁ। ଆପଣ ଟିକେ ଆ ନା ମ ବାବାଙ୍କୁ ସେ ଆ-ଆ କେଏକେ ପସନ୍ଦ ନୁହଁ ତ। ସେଥିପାଇଁ ମୁଁ କହିଲି କାହିଁକି ବନେଇବି ତାଙ୍କ ପସନ୍ଦର ତ ନୁହଁ।
ଓ-ଓ ବାବା କେକ୍ ଖାଆନ୍ତିନି?
ନା ସିଏ ଖାଇବେ ଟିକେ ନାଖୁ ଚାଖିବେ ଖାଲି। ଖାଇବେନି ତାଙ୍କୁ ଟିକେ ଆଇଁଷ ପସନ୍ଦ।
ଓହୋ ଆମିଷ ପସନ୍ଦ।
ହଁ ସେଇ ଟିକେ ଆମିଷ ପସନ୍ଦ କରନ୍ତି। ତ ଆମିଷ ତ ହେଇଛି ଘରେ। ଆଉ କେକ୍ କାହିଁକି କରିବି ସେ ତ କେକ୍ ଖାଇବେନି ତାଙ୍କୁ ଏତେ ପସନ୍ଦ ନୁହ ତାଙ୍କ ପସନ୍ଦର ସିନା କରିବି।
ହଁ ସେଇଠା ବି ଠିକ କଥା।
ହଁ ମାମାଙ୍କର ମା ମାତୃ ଦିବସ ଥିଲା, ମାମାଙ୍କୁ ଟିକେ ପସନ୍ଦ ମିଠା ଜିନିଷ। ସେଥିପାଇଁ କେକ୍ ଟା କରିଥିଲି ମାମାଙ୍କ ପାଇଁ।
ଓହୋ! ହ ହ ହ।
ହଁ, ବା ସେଇଆ ଆଉ। ନା, ବାବାଙ୍କୁ ଏ ସବୁ ପସନ୍ଦ ନୁ। ବାଉଙ୍କୁ ଏଇସବୁ ଦିବସ ପିବସ ନୁହଁ ତାଙ୍କୁ-ଉ ନା। ଖାଲି, ତାଙ୍କୁ ଜବରଦସ୍ତି କଲେ ଟିକେ ଆସନ୍ତି। କେକ୍ ଟା କାଟିଦିଅନ୍ତି, କଷ୍ଟମଷ୍ଟରେ ଶୋଇ ଶୋଇକି। ଆଉ-ଉ
ଥୋଇକି କେମିତି କେଟ୍ କାଟନ୍ତି?
ହଁ, ସେ ଶୋଇିକି କାଟି ଦିଅନ୍ତି। ହଁ।
ଆଉ, କଉ ପର୍ଯ୍ୟନ୍ତ ଗଲା କଷଉଛନ୍ତି ମସଲା?
ହଁ, ମସଲା କଷିଦେଲି, ସେ ତ ହେଇଗଲା ଭଳିଆ ହେଲାଣି ମୁଁ ବନ୍ଦ କରିସାରିଲିଣି।
ହୁଁ କୁହନା ଆଗୁଆ କସୁଥିଲ ଆଉ, ମୋର ଟିକେ ବୁଝୁଥିଲ ଆଉ।
ଆଜ୍ଞା, ନ ମାନେ ଯୋଉ ଭୁଲ୍ ଟା କଲି ସେ ଭୁଲ୍ ଟା ଯେତେବେଳେ ପରେ ଆଉ, ଥରେ କେବେ କରିବି ତ ସେ ଭୁଲ୍ ଟା ହବନି ସେ ସେଥିପାଇଁ ତମକୁ ପଚାରିଥିଲି ଆଉ।
ଏଟାବି ବି ଠିକ୍ କଥା।
ହଁ। ସେଇଆ, ମୁଁ ତ କହି ପଚାରିକି ବୁଝିକି ସବୁ କାମ କରେ।
କଣ କହିଲ?
ମୁଁ ଟିକେ ପଚାରି ବୁଝିକି ସବୁ କାମ କରେ।
ନାଇଁ, ଭଲ ମୁଁ କହିଲି କେମତି, ଏତେ ଶୀଘ୍ର ଭିତରେ, ମୁଁ ତ ଏବେ ଜଣେଇଲି ରେସିପି ଟା। ଆଉ, କେମିତି କରିଦେଲ, ତମେ କହିଲ ଆଗୁଆ କରିଦେଇଚ ଆଉ।
ହଁ, ବା ଆଗୁଆ କରିଦେଇଥିଲି। ସେଇ ସକାଳର ଥିଲା ସବୁ ଗରମ କରୁଥିଲି ଖାଲି।
ଓହୋ! ହୋ। ରେସିପି ଟା ଶିଖୁଥୁଲ। ଓହ।
ଆଉ, ଏତେ ଏଇନା ଏଗାରଟା ବେଳକୁ-ଉ ଖାଇବା ବନେଇ ବନେ ବହୁତ ରୋଷେଇ କଲେ, ବହୁତ ତ ଲେଟ୍ ହବନି।
ଉଁ ହୁ ହୁ।
ଏଗାରଟା ନୁହଁ, ମୁଁ ଖାଲି ପଚାରି ଦଉଥିଲି ଏମିତି ଆଉ।
କାଲି ତ ମୋର ସକାଳେ କଲେଜ ଅଛି। ପୁଣି ଉ-ଉଠିିକି ସକାଳୁ ଦଶଟା ରୁ ଚାରିଟା ରହୁଛି କଲେଜ।
ଏତେ ସମୟ?
ହଁ ପରା।
ଏତେ ସମୟ କଁ କଲେଜ ରହେ?
ଦଶଟା ରୁ ପାଞ୍ଚଟା ରହୁଥିଲା। ଏବେ ଯାହା ହଉ, ଚାରଟା ହେଇଯାଇଛି।
ଗୋଟେ ଘଣ୍ଟା କମିଯାଇଛି।
ହଁ, ଆଜ୍ଞା।
ଉଁ, କଣ ଖାଇକି ଯାଅ କଲେଜ?
ମୁଁ, କଲେଜେ ଯୋଉଦିନ ଯାହା ମିଳିଲା। ମାମ ବନେଇ ଦିଅନ୍ତି, ଯୋଦିନ ଉପମା ବନେଇ ଦଅନ୍ତି, ଉପମା ତରକାରୀ ଖାଇଦିଏ। ଯଉଦିନ ଇଟିଲି ବନେଇ ଦିଅନ୍ତି, ଇଟିଲି ଖାଇଦିଏ। କୋଉଦିନ ଚକୁଳି ମାମା ମାନେ ଦିଅନ୍ତି। ମାମା ସବୁଦିନ ଅଲଗା ଅଲଗା ବନେଇ ଦିଅନ୍ତି।
ହଁ, ଟିଫିନ୍ କଣ ନିଅ?
ଟିଫିନ ମୁଁ ନିଏନି। କେବେ କେବେ ନେଇଯାଏ? ଯୋଉଦିନ ଚକୁଳି ହେଇଥିବ ଘରେ ନେଇଯିବି। ନହେଲେ ନେବିନି। ଆସିକି ଖାଇଦେବି ଚାର୍ ଟାରେ।
ଅ ହୋ, ଭୋକ ଲାଗେ ନାଇଁ?
ହଁ, ଭୋକ ଲାଗେ। ସାଙ୍ଗମାନେ ମୋର ଖାଆନ୍ତି ସବୁ ବାହାର ଜିନିଷ। କିନ୍ତୁ ମୁଁ ଏବେ କିଛି ଦିନ ହବ ବାହହାର ଜିନିଷ ଖାଇବା ଛାଡି ଦେଇଛି। ସେଥିପାଇଁ ମତେ ଟିକେ ଭୋକ ଲାଗୁଛି, କିନ୍ତୁ ମୁଁ ହ ଅଭ୍ୟାସ କରିଦଉଛି ଆଉ ଖାଇ ଚଳି ଦଉଛି ଆଉ
ଓହୋ
ବାହାର ଜିନିଷ ଖାଇବାର ଅପେକ୍ଷାଠୁ ତ ଭୋକିଲା ରହିବା ଭଲ।
ହୁଁ
ହଉ ହଉ ହଉ ମତେ ଟ ମୁଁ ଟିକେ ଯାଉଛି ମୋର କାମ ହେଲାଣି। ତମେ ରଖିଦିଅ।
ହଉ ହଉ ଠିକ ଅଛି।